ହାଲୋ।
ହ୍ୟାଲୋ।
ହଁ କଣ କରୁଛ?
ଥିଲେ ଆଉ। ଏଠ ମୁ ବଖଡ଼ି ଦେନବେ ନା କଣ ଆ ତମେ
ହଁ ମୁ ଏ ଶୋଇ ପଡିଥିଲେ ଏବେ ଉଠିଲି
ଓହୋ। ସେ ମୋତେ ଦେଇଥିଲେ ନମ୍ବରଟା ଯେ ମୁଁ କଲ୍ କଲି ତାରେ ଉଠେଇଲନି ଯେ ତରେ ସେ ମୋତେ କହିଲା କି ଆଉ କରନା ବୋଲି ହେଥିପାଇ ମୁଁ ଆଉ କିଛି କଲିନି
ନାଇଁ ମୁଁ କଲ ଦି ଥର କରିଥିଲି ତମକୁ ଉଠେଇଲାଣି ତାପରେ ଆଉ କରିନଥିଲି।
ମୁଁ ଦେଖିନି ତାହେଲେ ଆଉ କଣ କୁହ
ଆଉ କଣ ଦିହ ପା ସବୁ ଭଲ
ହୁଁ ଆଉ ତମର କଣ କହିଲ।
ହଁ ସବୁ ଭଲ ଆଉ
ହୁଁ।
ଆଉ ରଜ ପାଇଁ ସବୁ କଣ ପ୍ଲାନ ଏବେ ସବୁ ଚାଲିଛି।
କୁଆଡେ କେମିତି ବୁଲିଯିବ କଣ ଡ୍ରେସ ଫେସ ଆଣିଲଣି ନା ନାହିଁ। ହଁ।
କହ ତ ଯୋଉ ମାନେ ତମେ ମତେ ବାରଟା ଚାଳିଶ ରେ କଲ କଲ
ବାରଟା ଚାଳିଶିରେ
ଏନ ତ ହେଇଛି ସାଙ୍ଗେ ସାଙ୍ଗେ କଲ୍ କରିଛ ନା
ହଁ ହଁ।
ଦଶ ମିନିଟ୍ ପରେ ଫୁଣି କାଟିବି ଫୁଣି କରିବି ତମକୁ
ହଁ।
ହୋଉ। ଆଉ କଣ କୁହ ତମେ ଖାଇସାରିଲଣି।
ହଁ ମୁଁ ଖାଇକି ଶୋଇଥିଲି।
ହୁଁ ହୁଁ କହୁନ କୁହ।
ଆଉ କଣ ରଜ ପାଇଁ କଣ ପ୍ଲାନ ସବୁ ଚାଲିଛି।
କଣ କହିଲ
ରଜ ପାଇଁ କଣ ପ୍ଲାନ୍ ସବୁ ଚାଲିଚି ଡ୍ରେସିଂସା ଡ୍ରେସ ଆଣିଲ ନାଁ ନାହିଁ।
ଡ୍ରେସ୍ ଆଣି ସାରିଲିଣି ପ୍ଲାନି ଅଛି ମାମୁଁ ଘରକୁ ଯିବି ଆଉ।
ଓହୋ
କଣ କହିଲ
କହିଲେ ତମ ଆଡେ କଣ
ଆଉ ତମର ସବୁ ପ୍ଲାନିଂ ହେଇଛି ନାଁ ଛି ହେଇନି।
ହଁ ଆମ ଗାଁରେ ତ ରଜ ମହୋତ୍ସବ ହଉଛି। ସିଏ କୁଆଡେ କଣ ଯିବ ତମେ ତବେ ଖରା ଯେମିତି ହଉଛି ଆଉ କୁଆଡେ ଯିବାକୁ ଇଚ୍ଛା ହଉନି।
ଓ ହଁ ତାହେଲେ ତମ ଗାଁ ରେ ହଉଛି ସବୁ ନା କଣ?
ହୁଁ।
ତାହେଲେ ଭଲ ଆଉ ତମର କଣ ସେକେଣ୍ଡ ଇୟର ସରିଛି ନା ହେଲା। ନା କଣ
ନାଇଁ ସରି ନି।
ସରିନି ଆଇ ଟିକେ ଦେଖା ଦେଖିବୁ ଆ ଟିକେ ରୁହ ଟିକେ ଶୁଭା ଯାାଉନି ଭଲରେ ତ। ସଂଘମିତ୍ରା କୁହ
ମୁଁ କହିଲି ଖରା ତମ ଆଡ଼େ କେମିତି ସବୁ ହଉଛି?
ଖରା ଜୋରେ ହେଉଛି। ଖରା କଥା କାହିଁ କହୁଛ। ଖରା ତ ମଣିଷ ପୁରା ମାରିଦଉଛି ଆଉ।
ବାହାରେ ହେଲେ ଟିକେ ଶାନ୍ତି ପବନ ଥଣ୍ଡା ପବନ ଆସୁଛି ପୁରା ଆଉ ତମ ଘରେ କଣ ସମସ୍ତଙ୍କ ଦେହ ଭଲ? ହ୍ୟାଲୋ ମୁଁ କହିଲି ତମ ଘରେ ସମସ୍ତଙ୍କ ଦେହ ଭଲ?
ସମସ୍ତଙ୍କର ଭଲ ଅଛି ଆଉ। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଅଛନ୍ତି ଭଲ।
ଆଉ ଖାଇସାରିଲଣି?
ହଁ ଖାଇଥିଲି ତମେ?
ମୁଁ ପାଇଁନ କରୁଛି ଖାଇବାର ତରକାରୀ କରୁଛି ତାପରେ ଖାଇବି ଆଉ।
ଓହୋ ସକାଳେ କଣ ହେଇଥିଲ?
ସକାଳେ ଖାଇଥିଲି ଭାତ ଖାଇଥିଲି ଖାଇକି ଗାଧେଇକି ଏଇନେ ଆସିଥିଲି ତାପରେ ଏଇନେ ଭଜା ଟିକେ କରିଦେଇକି ଖାଇବି ଆଉ।
ଓହୋ
ତମ ଘରେ କିଏ କିଏ ଅଛନ୍ତି?
ଘରେ ବାପା ମାମା ମୁଁ ଆମ ଝିଅ
ଶୁଭଜାନ ଠିକ୍ ସେ ହଁ
ମୁଁ କହିଲି ମୋ ବାବା ମାମା ମୁଁ ଆମ ଝିଅ
ଶୁଭାାଯାଉନି ଠିକରେ
ମୁଁ କହିଲି ବାବା ଅଛନ୍ତି। ଆଉ ମାମା
ହୁଁ
ଆଉ ମୁଁ ଆମ ଝିଅ ସେମିତି
ହୁଁ ହୁଁ
ହ ଗରମ ତ ଲଗୁ ଛି ସେଥିପାଇଁ ବା ପଡ଼ଡ ପଳେଇ ଆସୁ
ହଁ ବା ବାହାର ଆଡ଼େ ହେଇଛି ଜୋରରେ ଖରା ଯେତେ ମୁଁ ଯାଉନି ବାହାରକୁ।
ମୁଁ ତର ଗଛ ତର ଠିଆଇଛି
ଏ ଟାଇମ କେତେ ଆଣି ଦେଖିଲୁ?
ମୁଁ କହୁଥିଲି କି ଦେଖ ମାନେ ଏନକା ତମ ସାଙ୍ଗେ ମୁଁ କଥା ହେଲି ହେଲା। ତାପରେ ମାନେ ଦଶ ଦଶ ମିନିଟ୍ ପରେ କଲଟା କାଟିଦେବବି।
ହଁ
ଆରେ ପୁଣି ତ ମୁ ଦଶ ମିନିଟ୍ ପରେ କ୍ ପୁଣି କଲ କରିବି?
ଦଶ ମିନିଟ ପରେ ନୁହଁ ସେଇ ଗୋଟେ ଦି ତିନି ମିନିଟ ଛାଡିକି କଲେ ବି ହବ।
କି କଲ କରିଥିଲେ ହେଇନଥାନ୍ତା?
ହଁ ହବ।
ଉଁ
ହଉ ତାହେଲେ ଚାର୍ଜରେ ବସେଇ ଦେଇଥିବ
ନାଇଁ ମୋ ବାବା ଡ୍ୟୁଟି ନେଇକି ପଳେଇବେ। ଫୋନ ଟା।
କେତେବଳେ ଆସିବେ?
ଆସିବେ ରାତି ଦଶଟା।
ଓହୋ
ବନ୍ଦ କର ପୋଡି ଯିବ ସେ ଗୁଡା ସବୁ।
ଆଚ୍ଛା ଶୁଭ ଅଛି ଶୁଭ
ହୁଁ
କହୁନୁ ତୁ କହ।
ଟିକେ ଲାଇନ ରେ ଥାଅ।
ହଉ।
ପୁଅ ନେ କାଟେ ଆଳୁ କାଟେ ଚୁନ ଚୁନ କରିକି। ହାଲୋ।
ହଁ।
ମତେ ଲାଗିଲା କୁଆଡେ କଟିଗଲା ନା କଣ କିଛି ଦେଖା ଯାଉନି ଠିକ ସେ।
ବାହାରେ ଏଇ ଗଛ ତଳେ ଭଲ ଥଣ୍ଡା ଟିକେ ଲାଗୁଚି ପବନ ହଉଛି।
ଏ ଘରେ ମୁଁ ପଇଚି ସିନା ଏ ଘରେ ପୁରା ବାମ୍ଫ ବାହାରୁଛି।
ହଁ ବା।
ତମ ଗାଁ ଟା କୋଉଠି? ହାଲୋ।
ହଁ।
ତମ ଗାଁ ଟା କୋଉଠି?
ହାଲୋ। କହୁଛି ତ ଖାଲି ସହଯୋଗ କରୁଛ ବୋଲି
ହଉ ରଖୁଚି।